ହାଲୋ। ଆଜ୍ଞା କଣ କରୁଚନ୍ତି?
ଏବେ ସନ୍ଧ୍ୟା ଦେଇକି ଆସିଲି ଆଉ।
ଆଚ୍ଛା ଆଚ୍ଛା। ଆଉ ଏବେ କଣ କାମ କରିବେ?
ଏବେ ଯିବି ରୁଟି କରିବି ଆଉ। କଣ ତରକାରୀ ବନେଇବାର ଥିବ ବନେଇବି। ଆଉ ଡାଲମା ବନେଇବାର ଅଛି ଆଜି। ଆଉ ଉଂ ତାପରେ ପୋଛା ପୋଛି ସାରିକି, ଝିଅକୁ ଟିକେ ପଢ଼େଇବାର ଅଛି ଆଉ।
ଆଚ୍ଛା ଆଚ୍ଛା। ଆଉ ଆପଣଙ୍କ ଆଡେ ବର୍ଷା ଫର୍ଷା ହଉଛି ନା ନାଇଁ?
ବର୍ଷା ଆଜି ଖାଲି ଉଠୋଉଛି ଘଡ ଘଡି ଟିକେ ମାରିଦଉଛି ଖାଲି। ରହୁଛି ହେଇ ତ ହେଇଥିଲେ ଭଲ ହେଇଥାନ୍ତା
ହଁ, ଯୋଉ ଭଳିଆ ଗରମ ହଉଚି ଆଉ ଏବେ କଣ କାମ କରୁଛନ୍ତି କି? କଣ ଆବାଜ ହଉଚି।
ନାଇ ଏବେ ସନ୍ଧ୍ୟା ଦେଇକି ଆସିଲି ତ, ତ ଲୁଗାପଟା ସବୁ ପଡିଚି ତାକୁ ଭଙ୍ଗା ଭଙ୍ଗି ଟିକେ କରୁଚି ଆଉ।
ଆଉ ଟିକେ ଶାନ୍ତ ରହିଯାଉନାହାନ୍ତି। ଚୁଡି ଖଡ ଖଡ ଗୁରା ବହୁତ ଜୋର ଶୁଭୁଛି।
ଆଚ୍ଛା ଆଚ୍ଛା। ହଉ ଠିକ ଅଛି।
ଆଉ କଣ କହୁଛନ୍ତି? ହାଲୋ।
ଆଜ୍ଞା।
କଣ କହୁଛନ୍ତି?
ହଁ, ଆପ ମ ଆପଣଙ୍କ ମତରେ ମାନେ ଆଜ୍ଞା ଟାଇମ ରେ ଯେମିତି ଛୋଟ ବେଳୁ ବାହାଘର କରିଦଉ ଥି ଯେମିତି ବାଲ୍ୟ ବିବାହ ହଉଥିଲା। ମାନେ ସେଇଟା କେତେ ଦୂର ଠିକ? ଏବେକା ଟାଇମରେ ତ ମାନେ ଆଉ ସେ ଜିନିଷ ନାହିଁ ନା। ତ ଆପଣଙ୍କୁ କଣ ଲାଗୁଛି?
ସେଇଟା ତ ଜମାରୁ ବି ଠିକ ନଥିଲା। କାହିଁକି ନା ଆଗରୁ ଦେଖିବେ ଆମ ଜେଜେମା ମାନେ ସବୁ ବାହା ହେଇଥିଲେ ସାତ ବର୍ଷରେ ନହେଲେ ଆଠ ବର୍ଷରେ।
ଆଜ୍ଞା।
ଓରକେ ସାତ ଆଠ ବର୍ଷରେ ଛୁଆ ବଡ଼ ପ୍ରଥମ କ୍ଲାସ ପଢ଼ୁଛି।
ଆଜ୍ଞା।
ସାତ ଆଠ ବର୍ଷରେ ସେମାନେ ସେତେବେଳେ କଣ ଜାଣିଥିବେ?
ଆଜ୍ଞା। ହଁ, ନିହାତି ଭାବରେ।
ତ ସେ ବାହାଘର ଟା ଭୁଲ ଥିଲା। ଏବେ ଦେଖିବେ ଆପଣ କୋଉ ଗୋଟେ ଝିଏ ସାତ ଆଠ ବର୍ଷରୁ ବାହାଘର ହବାର ଦେଖୁଛନ୍ତି କି?
ଆଜ୍ଞା। ଏବେ ତ ମାନେ ମାନେ ବୟସ ପୁରା ମାଇଣ୍ଡ ମ୍ୟାଚର ହଉଚି। ତାପରେ ଯାଇକି ବାହାଘର କର କାହିଁକି ନା ବହୁତ ସାରା ମାନେ ଅଳ୍ପ ବୟସରେ ବାହାଘର କଲେ ହିଁ ଏବେ ବହୁତ ସାରା ପ୍ରୋବ୍ଲେମ ହଉଛି। ମାନେ ଝିଅ ମାନଙ୍କ କେସ ରେ ବହୁତ ପ୍ରୋବ୍ଲେମ ଦେଖଉଚି। ତାପରେ ଫ୍ୟାମିଲି ବହୁତ ମାନେ ଅସୁବିଧା ହଉଛନ୍ତି। ତ ମାନେ ଝିଅର ମାଇଣ୍ଡ କଣ ବହୁତ ଛୋଟ ଛୁଆ ମାଇଣ୍ଡ ହେଇଯାଉଚି। ତ ସିଏ ଯୋଉଠି ମାନେ ତା ବୟସ ଯେମିତି ହବା କଥା ସେ ଟାଇମ ରୁ ଯାହାବି ତା ମେଣ୍ଟାଲି ରହିବା କଥା ସେଇଟା ରହୁଛି ତ ଶାଶୁଘର ଲୋକ ମାନେ ଚାହୁଁଛନ୍ତି କି ଆମ ବୋହୁ ଟିକେ ଘର ସମ୍ଭାଳୁ ତ ଘର କଥା ବୁଝି ଆରେ ସିଏ ତ ଗୋଟେ ପିଲା ତ ସିଏ କଣ ଆଉ ଆପଣଙ୍କ ଘର ସମ୍ଭାଳିବ
ଆଜ୍ଞା ତାର ଯେହେତୁ ବୟସ ହିଁ ସେଇ ଭଳିଆ ଅଛି ତ ସିଏ କେମିତି ଘର ସମ୍ଭାଳିବା ତ ଭଲସେ ଶିଖିିନଥିବ ନା
ହଁ ନିହାତି ତ ତା ଉପରେ ଘର ପରିବାରର ବୋଝ ଲଗିଦେଲେ କଣ ଆଗ ଟାଇମ ରେ ହଉଥିଲା ସେଇଟା ଗୋଟେ ତାଙ୍କର ମାନେ ଆଉ କିଛି ନଥିଲା ସେତେବେଳେ ନା ପାଠର ସେମିତି କିଛି
ତାଙ୍କର ସେ ଜାଣି ଦେଇଥିଲେ ଯେ ଆମକୁ ଏତିକି ବର୍ଷରେ ବାହାଘର ଅଛି ତ ସିଏ ସେଇ ହିସାବରେ
ଜିନିଷ ନା ମାନେ ଝିଅ ମାନେ ରହିଲେ କଣ କରିବେ ଏବେ କଣ ପାଠ ପଢା ଗୋଟେ ମାଧ୍ୟମ ଅଛି ଯୋଉଟା କି ପାଠ ଯେତେ ବି ଚାହିଁବେ ଆପଣ ହଁ ମାନେ ବୁଢୀ ହେ ଯାଆନ୍ତିି ବି ଆପଣଙ୍କର ମାନେ ପାଠ ପଢିବାର ବୟସ ସେମିତି କିଛି ଶିଖିବାର କିଛି ବୟସ ନ ଥାଏ ତ ନିହାତି ଆରେ ପାଠ ପଢିକି ଶିଖିବେ ସବୁ ଜିନିଷ ତ ମାନେ ସେତେବେଳେ ସେ ଜିନିଷ ଟା ନଥିଲା ତ ଆଉ କଣ କରିବେ ଝିଅ ମାନଙ୍କୁ ଆଉ ଘରେ ରଖିକି କଣ କରବେ ତ ବାହାଘର କରିଦେଲେ ଗଲା ଯୋଉଟା କି ମାନେ ବହୁତ ସାରା ପ୍ରୋବ୍ଲେମ ହଉଥିଲା ବହୁତ ସାରା ଅସୁବିଧା ତା ମାନେ ଆ କେତେ ସାରା କେସ ରେ ତ ମାନେ ଝିଅ ପୁଅ ମାନେ କହିବେ କି ଏଇ ଝିଅ ଆମକୁ ପସନ୍ଦ ନୁହଁ ଆମେ ବାହା ହବୁନି ମାନେ ତାଙ୍କୁ ଛାଡିଦେବେ ତ ସେଇଟା କଣ ଠିକ ହଉଥିଲା କି ସେତେବେଳେ ଅଭିକା ଟାଇମ ରେ କଣ ପୁଅ ଝିଅ ଦି ଜଣ ଦି ଜଣଙ୍କୁ ଜାଣୁଛନ୍ତି ଭଲରେ ଚିହ୍ନିଛନ୍ତି ତାଙ୍କର ଗୋଟେ ବୟସ ହେଇଯାଇଛି ସେମାନେ ପାଠ ପଢିକିା ପୁଅ ବି ଯଦି ଝିଅକୁ ବି କୋଉ କେସରେ ଛାଡି ଦଉଛି ତ ସେମାନେ ଯାଇକିନା ସେଟା ସେ ଝିଅ ପାଠ ପଢିଥିବ ତ ନିହାତି ଭାବରେ ମାନେ ନିଜେ ରୋଜଗାର କରିକି ବାପା ମା ଉପରେ ନିର୍ଭର ନ ହେଇକି ଚଳିପାରିବ।
ଆଜ୍ଞା ଝିଅର ଏବେ ମାନେ ଛାଡିଦବା ତାର କିଛି ଅସୁବିଧା ନାହିଁ ସେ ଚାହିଁଲେ ନିଜ ତାର ଚାକିରି। ଚାକିରି କରିକି ନିଜେ ତା ଖର୍ଚ୍ଚ ଟା ଉଠେଇ ପାରିବ।
ଆଜ୍ଞା। ମାନେ ସେବେକା ଟାଇମ ରେ କଣ ମାନେ ଝିଅ ମାନେ ତ କୁଆଡେ ଯାଇ ପାରୁନଥିଲେ। କିଛି ବି କରିପାରୁନଥାଏ ତାଙ୍କ ପାଖରେ ମାନେ ଇନକମ ର ସୋର୍ସ କିଛି ନଥିଲା ଅଭିଜ୍ଞା ତ ମାନେ ଝିଅ ମାନେ ସିଲେଇଠୁ ନେଇକି ଯାହାବି କରନ୍ତି। ନର୍ମାଲ ମାନେ କିଛି ବି ଘରେ ଜିନିଷ ବନେଇକି କି ଉ ସାପ୍ତାହିକ ହ ତ ହଉ କି ମାର୍କେଟ ରେ ହଉ ବିକ୍ରି କରିକି ନିଜ ମାନେ ରୋଜଗାର ଟା କରିପାରିବେ।
ଆଜ୍ଞା ଆଜ୍ଞା।
ଆରାମ ସେ ତ ଚଳିପାରିବେ ମାନେ କାହା ବାପା ମା ତ ବାହା ଦେଇଦେଲେ ତ ବାହା ଦେଇ ସାରିଲା ପରେ ଯାହା ହେଲେ ବି ଝିଅକୁ ଟିକେ ଲାଗିବ ନାହିଁ ମୋ ବାପା ମା ପାଖରୁ ମୁଁ ତ ବାହା ହେଇଛି କେତେ ଆଉ ବାପ ମା କୁ କଷ୍ଟ ଦେବି ଛୁଆ ବେଳୁ ତ ସେ ଜିନିଷଟା ମାନେ ବହୁତ ସେମାନେ ମୋର ସବୁ କରିଛନ୍ତି ତ ମୁଁ ଯଦି ଏବେ ତାଙ୍କ ଉପରେ ବୋଝୁ ହେଇକି ନା ରହିବି ତ ବହୁତ ଅସୁବିଧା ମାନେ ତାଙ୍କୁ ଝିଅ ମାନଙ୍କୁ ଲାଗେ। ମାନେ ଝିଅ ମାନେ ଟିକେ ବାପା ମା କଥା ବହୁ ଚିନ୍ତା କରନ୍ତି ତ ସେଥିପାଇଁକା ମୋ ମତରେ କି ମାନେ ସେବ୍ ଅବିକା ଟାଇମି ରେ ଝିଅ ମାନେ ଶିକ୍ଷିତ ହବା ଦରକାର୍। ତା ସାଙ୍ଗେରେ ସେମାନେ ଯେବେ ତାଙ୍କ ମାଇଣ୍ଡ୍ ସେତେବେଳେ ମେଚର୍ ହେଇଯିବ ନାହିଁ ଆମେ ବାହା ହେଲେ ଆମେ ଗୋଟେ ଘର ପରିବାର ସମ୍ଭାଳିି ପାରିବୁ ତ ସେତେବେଳେ ହିଁ ବାହାଘର କରିବାଟା ଠିକ୍।
ଆଜ୍ଞା ନିହାତି। ହଁ ଆଜିକାଲି ତ ଦେଖିବେ ପ୍ରାୟେ ବାପା ମା ମାନେ ବି ଆଉ ଏତେ ଫୋର୍ସ କରୁନାହାନ୍ତି ଯେତେବେଳେ ଛୁଆ ଟା କହିବ କି ହଁ ମାନେ ଗୋଟେ ବୟସ ଦେଖିଦେଲେଣି ଏବେ ମାନେ ଛବିଶ୍ ସତେଇଶ୍ କି ଅଠେଇଶ୍ ଏଇ ପାଖାପାଖିରେ ହିଁ ପ୍ରାୟତଃ ସମସ୍ତେ ବାହା ହଉଛନ୍ତି।
ନିହାତି ଭାବରେ। ବାପା ମା ହିଁ ମାନେ ଯଦି ଷ୍ଟ୍ରଙ୍ଗ ହେଇକି ରହିବେ ଝିଅ ହଉ କି ପୁଅ ହଉ ପାଇଁ କା। ତ ସେ ଜାଗାରେ ଛୁଆ ମାନଙ୍କର କିଛି ବି ଅସୁବିଧା ହବନି ଆଉ ବାପା ମା ଯଦି ମାନେ ୱିକ୍ ହେଇଯିବେ ସେମାନେ କହିବେ ନାଇଁ ଆମେ ବାହାଘର କରିଦବାଟା ଠିକ୍।
ବାପା ମା ଯଦି ବାହାର ଲୋକଙ୍କ କଥା ଶୁଣିବେ ଯେ ବାହାରେ ମାନେ ବାହାର ଲୋକ୍ ଲୋକ ତ କୁହନ୍ତି ନା ନାଇଁ ଝିଅକୁ ଏତେ ବର୍ଷ ହେଇଗଲାଣି ବାହାଘର କରିଦିଅ କି କଣ। ବାପା ମା ମାନେ ଯଦି ବାହାର ଲୋକ୍ ଲୋକଙ୍କ କଥା ଶୁଣିକିନା ଝିଅର ବାହାଘର କରିଦେବେ ତାହେଲେ ସେଇ ଜାଗାରେ ତ ଅସୁବିଧା ହବ ନା। ଝିଅ ତ ସେତେବେଳେ ପ୍ରିପେୟାର୍ ନଥିବ, ସେ ବାହା ହେଇକି କଣ କରିବ।
ବୁହା ହେଇକି କଣ କରିବ ମାନେ ସିଏ ନିଜେ ତ ମାନେ ନିଜ ଘରେ ସିଏ ଡ୍ରେସ୍ ଟିକେ ଧଉନଥିବ ନିଜ ଡ୍ରେସ୍। ସିଏ ଯାଇ ଶାଶୁ ଘରେ ଯାଇକି ସମସ୍ତଙ୍କର ଲୁଗାପଟା ଧୋଇଲା ବେଳକୁ ତାକୁ ନିହାତି ମାନେ କଷ୍ଟ ଲାଗିବ, ଯୋଉଟା କି ବହୁତ୍ ସାରା ତା ମାନେ ତା ପାଟ୍ ପାଟି ଆପେ ଆପେ ଖୋଲିଯିବ କି ମୁଁ ତ ମୋ ବାପ ଘରେ ଏଇ ଜିନିଷ କରୁନଥିଲି। ଏଠିକି ଆସିକି କରୁଛି ହେଲେ ସେଇଟା ସିଏ କଣ ମାନେ ଝିଅର ସେ ଟାଇମ୍ ରେ ସେ ମାଇଣ୍ଡ୍ ନଥିବ କି ଏଇଟା ମୋ ଶାଶୁଘର କି କଣ ମୋ ବାପା ଏଠିକି ମତେ ଦେଇଚନ୍ତି ତାଙ୍କର କଥା ମାନେ ଭାବେ ସେ ଟାଇମ୍ ରେ ତାକୁ କଷ୍ଟ ଲାଗିବ ବୋଲି ସିଏ କଇଦବ।
ଆଜ୍ଞା।
ତ ନିହାତି ବାରେ ବାପା ମା ଟିକେ ମାନେ ଉଁ ଆଜି ଟାଇମ୍ ରେ ଆଉ କେହି ବାପ୍ ବାପା ମା ସେମିତି ନାହାନ୍ତି। ବାପା ମା ବହୁତ୍ ଆଡଭାନ୍ସ ହେଲାଣି ସେମାନେ ଝିଅ ହଉ ପୁଅ ହଉ ସେମାନଙ୍କ କଥାଟା ବି ବୁଝୁଚନ୍ତି। ଖୁଣୁଚନ୍ତି। ତାପରେ ଯୋଉଠି ବି ଆଜିକାଲି ଦେଖିବ ପ୍ରସ୍ତାବ ଆସିବେ ସେମାନେ କହୁଚନ୍ତି ନାଇଁ ଝିଅକୁ ପଚାର କି ପୁଅକୁ ପଚାର।
ଆଜ୍ଞା। ଝିଅର ମତାମତ ଟା ଏବେ ଯେମ୍ ମିତି ଗୁରୁତ୍ବରେ ନଉଚନ୍ତି ଆଗରୁ ତ ଏମିତି ନଉନଥିଲେ ଝିଅ ମାନଙ୍କୁ ପଚାରୁନଥିଲେ। କି ଏ ପୁଅ ଟା ତୋର ପସନ୍ଦ୍ କି ନାଇଁ। କି କଣ ଯାହା ବି ହଉନା କାହିଁକି କିନ୍ତୁ ଏବ୍ ଏବେ ସେ ଜିନିଷ ଟା ସମ୍ବୁ ଘରେ ପଚରା ହଉଚି।
ହଁ। ତ ସେଇଟା ମାନେ ସେବେକା ଟାଇମ୍ ରୁ ଏବେ ଟାଇମ୍ ମାନେ ଏ ଜିନିଷରେ ବହୁତ୍ ଚେଞ୍ଜ୍ ହେଇଯାଇଚି, ତାପରେ ଆଗ ଟାଇମ୍ ରେ କଣ ବାସ୍ ସେ ଝିଅକୁ ବାହାଘର କରିଦଉଥିଲେ ଛାଡି ଦଉଥିଲେ ସଇଲା ତତ୍ ଏମାନେ ତୋତେ କଷ୍ଟ ଟା ସହିବାକୁ ପଡିବ ତେଣିକିି ସିଏ ଯାହା ଯାହା ବି କରୁ ଶାଶୁ ଶଶୁର ଯେତେ କଥା କୁହନ୍ତୁ ସ୍ୱାମୀ ବାଡଉ ଯାହା ବୀ କରୁ ଯେ ଯେତେ ସାରା ପ୍ରୋବ୍ଲେମ ହଉ କିନ୍ତୁ ତତେ ସେଠି ରହିବାକୁ ପଡିବ। ଏବେ କିନ୍ତୁ ବାପା ମା ମାନେ ଝିଅ ପାଇଁ ଆସି ଛିଡା ହଉଛନ୍ତି କି ଆମ ଝିଅର ତ ଭୁଲ ନାହିଁ।
ତୋର ଯଦି ଅସୁବିଧା ହବ ତ ତୁ ଆମକୁ କହିପାରିବୁ ଯଦି ତୁ ସେ ଜାଗାରେ ଠିକ ଅଛୁ ତାହେଲେ ମୁହଁ ଖୋଲିବୁ।
ହଁ। ତ ବାପା ମା ଏବେ ବହୁତ ମାନେ ଆଡଭାନ୍ସ ହେଲେଣି। ଛୁଆ ମାନେ ବି ସମସ୍ତେ ମାନେ ଝିଅ ମ ଖାସ୍ କରି ଝିଅ ମାନେ ତ ଏବେ ତ ମାନେ ବାହା ହବାକୁୁ ନେଇକି ମାନେ ପାଠ ପଢା ଉପରେ ବେଶୀ ଧ୍ୟାନ ଦଉଛନ୍ତି କି। ପାଠ ଆମେ ପଢିଲେ ମାନେ ନିଜେ ତ କିଛି ରୋଜଗାର କରିପାରିବୁ କାହା ପା ଖରେ ତ ଆମେ ହାତ ପତେଇ ପାରିବୁନି କି ନାଇଁ ଆମକୁ ଏଇଟା ଦିଅ କି ସେଇଟା ଦିଅ।
ମାନେ ସେ ତାଙ୍କ ନିଜ ଖର୍ଚ୍ଚ ପାଇଁ କାହାକୁ ମାଗିବାକୁ ତ ପଡିବନି ତାଙ୍କୁ କେହି କହିବେନି ଯେ। ତୁ ମୋ ପଇସାରେ ଚଳୁଛୁ ବୋଲିକା।
ଆଜ୍ଞା।
ସେ ନିଜେ ଗୋଟେ ଚାକିରି କରିଥିଲେ ଆଜ୍ଞା।
ଆଜ୍ଞା ଆଜ୍ଞା ନିହାତି ଭାବରେ ମାନେ ବହୁତ ସାରା ଅଁ ଜିନିଷ ବି ଏବେ ହେଇଗଲାଣି ଝିଅ ମାନେ। ଯୋଉ ବି ଲାଇନ କୁ ଦେଖିବେ ଆପଣ ଝିଅ ମାନେ ସବୁ ଜାଗାରେ ଆଡଭାନ୍ସ ହେଇଗଲେଣି ଆଉ କୋଉ ଜାଗାରେ ଏମିତି ନାହିଁ ଯେ ଝିଅ ମାନେ ଚୁପ୍ ହେଇକି ରହୁଛନ୍ତି ମାନେ ଯୋଉ ଜାଗାରେ
ଆଗରୁ ଗୋଟେ ଟାଇମ ଥିଲା ଯୋଉ ଟାଇମ ରେ ପୁଅ ମାନଙ୍କୁ ବେଶ୍ ସି ମାନେ ମାନେ ଯୋଉ ଜାଗାରେ ଦେଖିବ ପୁଅ ହିଁ ଥିଲେ କୋଉଠି। ଝିଅର ଗୋଟେ ପଦବୀ ନଥିଲା ଆଉ ଏବେ କା। କେସ୍ ରେ ଯୋଉଠି ଦେଖିବେ ସବୁଠି ଝିଅ ହିଁ ଆଗୁଆ ଥିବେ।
ହଁ କାହିଁକିନା ଝିଅ ମାନଙ୍କୁ ସେତିକି ଆଡଭାନ୍ସ କରାହେଲାଣି। ମାନେ ସବୁ ବାପା ମା ଆଡଭାନ୍ସ ହେଇଗଲାଠୁ ଝିଅ ମାନେ ଅଟୋମେଟିକ ସେମାନୋନ ଆଡଭାନ୍ସ ହେଇଗଲେଣି। ଉଁ ଆମେ କେମିତି ପାଠ ପଢିବୁ ରୋଜଗାର କରିବୁ। ମାନେ ବାପା ମାଙ୍କୁ ବି ଟିକେ ସାହାଯ୍ୟ କରିବେ ସେମାନେ ଆମ ପାଇଁ ଏତେ। ଏତେ କରିଛନ୍ତି ତ ଆମେ ତାଙ୍କ ପାଇଁକା କିଛି କଲେ କିଛି ତ। କି ହୁଏତ ସବୁ ଜିନିଷ ଆମେ ତାଙ୍କର ପୂରଣ ନ କରିପାରୁ ହେଲେ କିଛି ନା କିଛି ତ। କୋଉଠି ନା କୋଉଠି ଟିକେ ମାନେ। ତାକୁ ସାହାଯ୍ୟ କଲେ ସି ବି ଟିକେ ଖୁସି ହ ନାହିଁ ମୋ ଝିଅ ପାଇଁ କି ମୁଁ ଏତିି - କରିଥିଲି ମୋ ଝିଅ ସେତିକି ମାନେ ଖୁସିଟା ତାଙ୍କୁ ଲାଗିବ ତ ସିଏ ବାହା ହେଲା ପରେ ବି ନିଜ ମାନେ ତାଙ୍କ କାମ ସାରିକି ମାଇଣ୍ଡ ତ ସେତେବେଳେ ପୁରା ମ୍ୟାଚର ହେଇଯାଇଥିବ ତ ତାଙ୍କ କାମ ସାରିକି ସି ଏକ୍ସଟ୍ରା ଟାଇମ୍ ବାହାର କରିକି ଯାହାବି ତାଙ୍କର ରୋଜଗାର କରିବାକୁ ଇଚ୍ଛା ଥିବ ମାନେ ଯାହାବି ସେମାନେ କାମ କରିବାକୁ ଚାହୁଁ ଥିବେ ଆରାମସରେ କାମ କରିକି ପଇସା ରୋଜଗାର କରିିବେ ଆଉ ସେ ଆଗ ଟାଇମ୍ ଭଳିଆ ମାନେ ସେମିତି ଅଳ୍ପ ବୟସରୁ ବାହାଘର କରିଦେବା ସେଇଟା ବି ତ ମାନେ କିଛି ଇଏ ନୁହେଁ
ଆଜ୍ଞା ଆଜ୍ଞା ଯାହା ହଉ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା
ହଁ ଠିକ୍ ଠିକ ଅଛି ରଖୁ
ଆଜ୍ଞା ଫ୍ରି ହେଲେ କେତେବେଳେ କଲ୍ କରିବେ ଆଉ
ଆଜ୍ଞା